ହାଲୋ।
ହଁ ହଁ ଭାଇ କୁହନ୍ତୁ।
ହାଲୋ।
ଶୁ ହଁ ଶୁଣା ଯାଉଛି କୁହନ୍ତୁ।
ଭାଇ ଭଲ ଅଛନ୍ତି?
ହଁ ଭଲ ଅଛି କୁହନ୍ତୁ।
ଆଉ ଦେହ ଭଲ ଅଛି ଆପଣଙ୍କର?
ହଁ ଦେହ ଭଲ ଅଛି ଆଜି ଶେଷ ଶନିବାରଟା ଥିଲା ତ ଅଫିସ୍ ଛୁଟି ଥିଲା ତ ଘରେ ବସିଥିଲି ଆଉ।
ଆଜ୍ଞା ଆଜ୍ଞା ଆଉ ଖିଆ ପିଆ ହେଲାଣି ନା ହେଇନି?
ହଁ ଖିଆ ପିଆ ହେଇଥିଲା ଦଶଟା ଏଗାରଟା ବେଳକୁ ଖାଇଥିଲି ତ ସେ ଥିପାଇଁ ଆଉ ଏବେ ଆଉ ଭୋକ କରୁନି ତ। ହେଁ ହେଁ ମୁଁ ଖାଇଚି ରୁଟି ଖାଇଚି ଆଉ ମାନେ କୁନ୍ଦୁରୁ କୁନ୍ଦୁରୁ ଆଳୁ ଭଜା ଆଉ ତା ସାଙ୍ଗରେ
ଟା ବହୁତ ବହୁତ ବଢ଼ିଆ ଖାଇବା ବହୁତ ବଢିଆ ଖାଇବା।
ହୁଁ।
ଆଉ ଆପଣଙ୍କ ଦିନ କେମିତି ଚାଲୁଚି?
ଦିନ ବିଭିନ୍ନ ପ୍ରକାର କାମ କର କରରେ ଚାଲୁଚି କେତବେଳେ ମତେ ଗୋଟେ ଏନଜିଓ ରେ କାମ କରୁଚି ତ ତେଣୁ ବିଭିନ୍ନ ପ୍ରକାର ଗାଁକୁ ଯିବା କଉଠି ଯାଇ
ଓହୋ ହୋ ହୋ ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢ଼ିଆ ବହୁତ ବଢ଼ିଆ। ଲୋକମାନଙ୍କ ସେବା କରିବା ତ ସମସ୍ତିଙ୍କ ଧର୍ମ ଏଇଟା ଆପଣଙ୍କୁ ଗୋଟେ ଧର୍ମ କଲ୍ୟାଣ ମିଳିଚି।
ନାଇଁ ନାଇଁ ସମୁ ସବୁ ଗମେଣ୍ଟ କର୍ମଚାରୀ ମାନେ ବି ସେବା କରନ୍ତି ସମସ୍ତେ କାମ କରିବା ମା ମାନେ ଗୋଟେ ସେବା ଆମେ ବି ଚାକିରି କରୁଚୁ ଚାକିରୀ କରୁଚୁ ଦରମା ପାଉଚୁ ହୁଁ ହୁଁ।
ଆପଣ ବି ସେଥିରୁ ଜଣେ ଯେ ଆପଣଙ୍କୁ ବି ସେମିତି ସେବା କରିବାକୁ ମିଳିଚି ଆପଣଙ୍କ ମାନେ ଲୋକମାନଙ୍କର ସେଇଟା ହିଁ ବହୁତ ବଡ କଥା ଆଜ୍ଞା।
ହୁଁ ହୁଁ ହୁଁ ହୁଁ ଠିକ କଥା କୋଉଚ
ଆଉ ଘରେ ଭଲ ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି କିଛି ଅସୁବିଧା ନାହିଁ।
ଆଉ କଣ କରୁଚ ଗାଁରେ ଆପଣ କେମ୍ ମାନେ କେମିତି କ ଭଲ ସବୁ ତ?
ହଁ ଆମର ଗାଁ ରେ ସବୁ ଭଲ ଯେ ଗାଁ।
ଆଉ ଆପଣ ଆପଣଙ୍କ ସେପଟେ ପାଣିପାଗର କେମିତି ଅଛି?
କୁହନ୍ତୁ। କିଛି ଦିନ ହେଲାଣି ବର୍ଷା ହଉଛି ଲଗାତାର ତିନି ଚାରି ଦିନ କି ଲଗାତାର ତିନି ଚାରି ଦିନ ହେଲାଣି ଭଲ ବର୍ଷା ହଉଛି ସେଥିପାଇଁ ଖରା କମି ଯାଇଛି ଆଉ ବେଶୀ ଖରା ହଉନି। ଆ ବର୍ଷା ମାନେ ଶୀତ
କାହିଁକି ନା ଆମେ ଏପଟେ ବର୍ଷା ବହୁତ ଖୋଜୁଛି ହେଲେ ବର୍ଷା ଆମ ପାଖକୁ ଆସୁନାହିଁ। ବର୍ଷା ଯଦି ଉଠଉଛି ତ କିଛି ସମୟ ପରେ ସେ ଯିବାକୁ ସେ ଖରା କି ଖରାରେ ପରିବର୍ତ୍ତନ ହେଇଯାଉଛି।
ହୁଁ କୋଉ ଜିଲ୍ଲା ପଟେ ଏଟା?
ଆପଣ ଏଇଟା ବ ବ୍ରହ୍ମପୁର ସାଇଡ ଜାଣିପାରିବେ।
ଆଚ୍ଛା।
ଆଜ୍ଞା ଆପଣଙ୍କର କୋଉ ଜିଲ୍ଲାରେ ଆପଣ ଏଠି ବର୍ଷା ଅଧିକ ହଉଛି?
କନ୍ଧମାଳ ଟା ଫୁଲବାଣୀ ଜିଲ୍ଲାରେ ଅଛି।
ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ବଢିଆ ସେ ଏପଟେ ତ ବହୁତ ଆପଣ ଯୋଉ ଜାଣିଥିବେ ଯୋଉ ଦାରିଙ୍ଗବାଡି ଭଲ ଗୋଟେ ଦୃଶ୍ୟ ହେପଟେ ଅଛି।
ହୁଁ।
ଆଜ୍ଞା। ସେପଟ ତ ମୁଁ କେବେ ଯାଇନି ବହୁତ ଟ୍ରାଏ କରିଛି ଯିବା ପାଇଁ ଆପଣ ବି କେବେ ଯାଇଥିବେ ନା ସେଠକି।
ହଁ ମୁଁ ଅନେକ ଥରେ ଯାଇଛି ମାସକୁ ଥରେ ଦୁଇ ଥରେ ଯାଉଛି।
ଯାହା ହଉଛି ଭାଇ ଆପଣଙ୍କର ଭାଗ୍ୟ ଭଲ ଆପଣଙ୍କ ସେ ଏରିଆ ବି ଆଉ ସେ ଜାଗା ରୁହନ୍ତି ଆହୁରି ବଢିଆ।
ହଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ତ ସେଟା ବହୁତ ଯାଗା ଭଲ ବୋଲି କହନ୍ତି ସମସ୍ତେ। ଆ ଯେହେତୁ ସେଠି ଗୋଟେ ସେଠି ଗୋଟେ ଜଳପ୍ରପାତ ଟା ଅଛି ଆଉ ଗୋଟେ ପାର୍କ ଟା ପାର୍କ ଟା ଅଛି ପ୍ଲସ ଯୋଉମାନେ ଟେଣ୍ଟ ପକେଇକି ରହିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ସୁବିଧା ଅଛି। ସି ଦିନଟା ବେଶୀ ଥଣ୍ଡା ଲାଗେ ବୋଲି ବାହାର ଲୋକ ଗୁଡାକ ଆସିକିରି ଦରୀଙ୍ଗି ବାଡ଼ି ବୋଲେ ତାପରେ ସେଠି ଗୋଟେ କଫି ଗାର୍ଡେନ ଅଛି ଆଉ ପ୍ଲସ ସେ ଯୋଉ ଅ ପାଇନ ଗଛର ବଣ ଅଛି ସେଗୁଡା ଦେଖିଲେ ଟିକେ ଲାଗେ କି ଓଡ଼ିଶା ବାହାରର କିଛି ଜାଗା ଭଳିଆ ଲାଗେ ବୋଲି ବାହାରୁ ବହୁତ ଲୋକ ଆସନ୍ତି କିନ୍ତୁ ତା ଛାଡ଼ି ଦେଲେ ବି ଫୁଲବାଣୀରେ ପୁତୁଡ଼ି ଜଳପ୍ରପାତ ହେଇଗଲା ଉୁମାଗଡ଼ ଜଳପ୍ରପାତ ହେଇଗଲା ଏମିତି ଫୁଲବାଣୀରେ ଲୁଦୁ ହେଇଗଲା। କୋଟଗଡ ରେ ତ ଫୁଲବାଣୀରେ ବହୁତ ଗୁଡେ କନ୍ଧମାଳ ଦର୍ଶନୀୟ ସା ସ୍ଥାନ ଅଛି ଯୋଉ ଜାଗହାକୁ ବୁଲିକି ଦେଇପାରିବ।
ଆପଣ ଜାଣିଥିବେ ବ୍ରହ୍ମପୁରୀ ଆମ ଦର୍ଶନ ସ୍ଥାନ କହିଲା ଭଳିଆ ମୁତ୍ରେଶ୍ଵର ମନ୍ଦିର ଗୋଟା ଅଛି ଗୋକୁଳ ଧାମ ଗୋଟା ମନ୍ଦିର ଅଛି। ତ ପୁଣି ରାମଲିଙ୍ଗେଶ୍ୱଵର ମନ୍ଦିର ଅଛି ଜାଣିଥିବେ ପାର୍କ ପାର୍କ ରାମଲିଙ୍ଗେସ୍ୱର ପାର୍କ। ତ ଏଭଳିଆ କିଛି ଜିନିଷ ଅଛି ତ ଆମ ଓଡିଶାରେ ବି ବହୁତ ଦର୍ଶନୀୟ ସ୍ଥାନ ବହୁତ ବହୁତ ଅଛି କାହିଁକି ନା ଜାଣିଥିବ ଆମର ଚିଲିକାର ହଦ ସେ ମାନେ କହିଲା ଭଳିଆ ସବୁଠୁ ଯୋଉ ଉ ହଁ କଣ କୋଉ ଜଳ ଗୋଟା ସେଇଟା ମନେ ପଡୁନାହିଁ। କିନ୍ତୁ ପୁଣି ଆମର ଚିଲିକା ମାନେ ଯୋଉ ହ୍ରଦ ପାଖରେ ବି ଆମର ଅଛି କାଳି ମା କାଳିଜାଇଙ୍କର ଦ ମାନେ ମନ୍ଦିର ଜାଣିଥିବେ ତ କାଳିଜାଇ। କି ପ୍ରକାର ଫ ମାନେ ପ୍ରସିଦ୍ଧ ଅଛି କାହିଁକି ନା ଆକ୍ଚୁଆଲି ସତର ସତ ଘଟଣା ହେଇଥିବାରୁ ନା କାଳିଜୀ ଆଙ୍କର ସେଠି ହେଇଥିଲା। ଆପଣ ଜାଣିଥିବ ତ ସେ ଦୃଶ୍ୟ ବିଷୟରେ କିଛି ନା?
ହୁଁ ମୁଁ କା ଗୋପାଳପୁର ବୁଲିଛି ମୁଁ ଆ ଆପଣଙ୍କରାମ ରାମଲିଙ୍ଗେଶ ରାମ ଲଲିଙ୍ଗେଶ୍ଵର ପାର୍କ ବୁଲିଛି। ଆଁ ସମୁଦ୍ରରେ ର- ସେଠି କୂଳରେ ଆମେ ସେ ହୋଟେଲରେ ରହିଥିଲୁ ତିନ୍ ଦିନି। ତ ତମର ସେ କାଠ ବ୍ରିଜ୍ ଆଡେ କାଠ ବ୍ରିଜ୍ ଆଡେ ଯାଇ ତାପରେ ଆପଣଙ୍କର ଭଞ୍ଜନଗରରେ ଯୋଉ ଚିଲଡ୍ରେନ୍ସ ପାର୍କ ଅଛି ସେଇଟା ବି ସେଇଟା ବି ମୁଁ ଦେଖିଚି ରାମଲିଙ୍ଗେଶ୍ଵର ପାର୍କ ମଧ୍ୟ ଦେଖିଚି ତ ଆଉ ଚିଲିକା ଯାଇକି ଆମେ ଚିଲିକାରେ ବି ରହିଚୁ ସେଠି ଗୋଟେ ବୋଟ୍ ଅଛି ସେ ବୋଟ୍ ରେ ବି ଆପଣ ପାରିବେ ତମ ସେଠି ରହିଚି ତାପରେ ତ ବିଭିନ୍ନ ଜାଗା ଓଡିଶାର ବିଭିନ୍ନ ଜାଗା ବୁଲିଚି
ନାଇଁ ଆ-ଆଜ୍ଞା ସତ କଥା ଆକ୍ଚୁଆଲି ଆମ ଜୀବନରେ କେତେବେଳେ ଆମେ ବଞ୍ଚିବା ମରିବା ଆମେ ଜାଣିିନେ କିନ୍ତୁ ତା ଆଗରୁ ଆମେ ସବୁ କିଛି ଜାଗା ବୁଲିବା। ସବୁ ଲୋକଙ୍କୁ ଚିହ୍ନିବା ସେଇଟା ଦେଖିବା ଦରକାର୍ ଆମ-ଆ-ରିତି -ନିତିଦିନିଆ ଜୀବନରେ ଆମର।
ହୁଁ- ହୁଁ- ହୁଁ ତ ତମେ ତମର ବୁଲିବା ଜାଗା ଭିତରେ କଉ ଜାଗା ଏମିତି ତମକୁ ବହୁତ ପସନ୍ଦ ଆସିଚି ସବୁଥିରୁ ଅଧିକ ପସନ୍ଦ୍?
ଆଜ୍ଞା ମୁଁ ବୁଲିିବା ଜାଗା ଭିତରେ ମତେ ସବୁଠୁ ତ ଭଲ ଜାଗା ଆସିଚି ଆଜ୍ଞା ଛତିଶଗଡର ଚନ୍ଦ୍ରଭାସିିନୀ। କାହିଁକିନା ସେଠାରେ ଯଉ ସେଠେ ଯଉ ଭଳିଆ ମାନେ ତାର ଆକୃତିର ପ୍ରକାରର ଥିଲା ସବୁ ଦୃଶ୍ୟ ମାନେ ଲାଗିଲା ଯେ ଆକ୍ ଯେ ମହାଭାରତ ପଢିବା ଦରକାର୍ ନାହିଁ ମହାଭାରତ ସେଇଠି ଦୃଶ୍ୟ ଦେଖିଲେ ଆମେ ମହାଭାରତ ସବୁ ଶିଖିପାରିବା।
ଆଚ୍ଛା।
ମହାଭାରତ- ମହାଭାରତର ଦୃଶ୍ୟ ପୁରା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁ ଦୃଶ୍ୟ ମାନେ-ଚି- ମାନେ ଚିତ୍ରରେ ବନେଇ ରଖି ଆମେ ଆଉ ଆଉ ସେଟା କଣ କହିପାରିବେ ଭାବନ୍ତୁ।
ହୁଁ- ହୁଁ।
ସେ ଫୁଣି ଏମିତି ସମ୍- ମାନେ ଗୋଟେ ମନ୍ଦିର ଯେ ସମୁଦ୍ରକୁ ଲାଗି କି ମନ୍ଦିର ଅଛି ପୁରା ସମୁଦ୍ରକୁ ଲାଗିକି ତାପରେ ବି ସେ ଦୃଶ୍ୟ ସବୁ ପ୍ରକାର ଆମେ ଭଗବାନଙ୍କୁ ଆପଣ ଦେଖିପାରେ ସେଠି।
ଆଚି ଚନ୍ଦ୍ରଭାସିିନୀ ମହାନଦୀ କୂଳରେ ଅଛି ଯେ ଛତିଶଗଡ ପାଖରେ ତ ସମୁଦ୍ର ନାହିଁ ଚନ୍ଦ୍ରଭାସିିନୀ ମୁଁ ଯାଇଚି। ତ ସେଠି ମହାନଦୀ- ମହାନଦୀ ପାଖେରେ ସେ ଇଏଟା ଅଛି ମନ୍ଦିରଟି ଅଛି।
ଶିବଶାତ୍ରୀଙ୍କର ଯଉ ବଡ ମୂର୍ତ୍ତି ଅଛି ଆପଣ ଦେଖିଥିବେ ନିଶ୍ଚୟ।
ହଁ -ହଁ।
ତ ଭାବୁନ୍ତୁ ସେ କେଡେ ବଡ ମୂର୍ତ୍ତି। ତାପରେ ବି ଯଦି ଆପଣ ଯଦି ଆସିଥିବେ ଘଣ୍ଟେଶ୍ଵରୀ ଆପଣ ତା ଆଗକୁ ଆସିିଥିଲେ ଘଣ୍ଟେଶ୍ଵରୀ ଦେଖିଥିଲେ ଆପଣ।
ଘଣ୍ଟେଶ୍ଵରୀ ଅଛି ସମ୍ବଲପୁର୍ ରେ।
ଆଜ୍ଞା -ଆଜ୍ଞା ବୁଝିପାଇଲି ତ ତାପରେ ଆମେ ଆସ୍ ଥିଲୁ ଘଣ୍ଟେଶ୍ଵରୀ -ଘଣ୍ଟେଶ୍ଵରୀରେ ବି ଭଲ ଥିଲା କିନ୍ତୁ ଡର ବି ଲାଗୁଥିଲା କାହିଁକି ନା ସିଏ ଯଉ ପାହାଞ୍ଚ ଟାଇପ୍ ର ବନେଇ ଥି-ମାନେ ତିଆରି କରିଥିଲେ ତ ତିଆରି ସେଥିରେ ପାଣି ତଳେ ଯାଉଥିଲା ଦେଖି ଡର ଲାଗୁଥିଲା କାଁହିକି ନା ସେପଟ ଟା ପୁରା ପୁରି ଯଦି ଆପଣ ସେପଟ ଗୋଡ ଖସି ପଡି ଯାଇଚନ୍ତି ଆପଣଙ୍କ ଜୀବନ୍ ଟା ଅ- ହା-ହାରିଦେବେ ବୋଲି ଜାଣିଥିବେ ଆପଣ ନିଶ୍ଚୟ ଏଇଟା।
ସେ ଲୁହା ବ୍ରିଜ୍ ଟା ଅଛି ତା ଉପରେ ଯଉ ଘଣ୍ଟେଶ୍ଵରୀ ଲୁହା ବ୍ରିଜ୍ ଟା ଅ ସେଟେ ଚାଲିକି ଯିବ ଲୁହା ବ୍ରିଜ୍ ତଳେ ଯୋଉ ଆପଣର ପାୱାର ଚାନେଲର ପାଣିଟା ଆସିଛି ସେଠି ଆଉଥ ଖୁଛି ସେଠି ଆଉଥରେ ଇଲେକ୍ଟ୍ରିସିଟି ସେଠି ବାହାର କରାହଉଛି ଘଣ୍ଟି କେଶରିରେ ତାପରେ ହୁଁ।
ସେଇଠ ଆରଭ ମାନ ପାୱାର ଟାମ ବାାରୁଛ ସେଇଠୁ କହିଲ ଭଳିଆ।
ହଁ ହୀରା କୋଦରେ ଥରେ ବାହାରିଛି ତାପରେ ଆସିକି ପୁଣି ଆଉଥ ସେଠି ଆ ଦି ଥ କରହଉଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। କୀରାକୁ ତ ଏବେ ଏ କେେ ଶୁଖିଲା ଶୁଖିଲା ପଡିଥିଲା ବି ଶୁଖିଲା ବର୍ଷା ଯୋଉଠି ହଉଥ ଶୁଖିଲା ଏବେ ପଡିବ ନାହିଁ। ଏ ପାଣି ଫୁଲ ହେବାର ସମ୍ଭାବନା ବହୁତ ଅଛି ଆଜ୍ଞା।
ହୁଁ ହୁଁ ହୁଁ।
କାହିଁକି ନା ଆପଣ ଦେଖିଥିବେ ଦେଶ ଆଡେ ଆପଣ ଦେଖିଥିବେ ପ୍ରାୟ ହୀରାକୁଦୁ ଫୁଲ ହେଇଯାଉ ଦେଶ ବାଟେ ଯଉ ଘର ଦ୍ଵାର ସେ ବୁଡିଯ ବୁଡି ଯାଉଛି କାହିଁକି ନା ହୀରାକୁଦ ପାଣି ଯେତିକି ରଖିବା ତ ସେତିକି ରଖିବ ତାପରେ ତାର ଯେତିକି ମାନେ ଗେଟ୍ ଖୋଲିବାର ଅଛି ସେ ଖୋଲିଦଲା ପରେ ସେ ପାଣି ତ କଣ ନଦୀ ଦ୍ଵାରା ତାଙ୍କ ସେପଟେ ନଦୀ ଅଧିକ ଅଛି ସେ ନଦୀ ଦ୍ଵାରା ତାଙ୍କ ଘର ଦ୍ୱାର ବୁଡି ଯାଉଛି। ଯାହାକି ସେମାନେ ତାମର ନିଜର ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାାର ଚେଷ୍ଟା କରୁଛନ୍ତି ବହୁତ। ଆଉ ଆପଣଙ୍କ ବାଟେ ଏବେ ଆମ୍ବ ଫାମ୍ବ ଭଲ ଆସିଥିବ?
ହୁଁ ପ୍ରବଳ ଆମ୍ବ ଆସିଛି ଏଥର ବହୁତ ସୁନ୍ଦର ଆମ୍ବ କଳି ଥିଲା ଆଉ।
ତ ଆମ୍ବ ବହୁତ ଆସିଥିଲା କହିଲା ବେଳା। ଆମ୍ବ ଗଛ ଦେଖିଲେ ଲାଗେ ପତ୍ର ନାହିଁ ଆମ୍ବ ଅଛି।
ହୁଁ ହୁଁ ସତର୍କତା ଏବେ ବି ମିଳୁଚି ଆହୁରି ବଜାରରେ ଆହୁରି ଆମ୍ବ ବହୁତ ଗୁଟେ ମିଳୁଛି ଆମ୍ବକୁ ତ ଏଥର ବହୁତ ଲୋକ ମାନେ ବହୁତ କମ ଦାମ ବି ହେଇଗଲା ତ ମାନେ ପନ୍ଦର ଟଙ୍କା ଦଶ ଟଙ୍କା ପନ୍ଦର ଟଙ୍କା କେଜି ରେ ବି ଦେଶୀ ଆମ୍ବ ଗୁଡାକ ବିକ୍ରି ହେଇଯାଇଛି ଏଥର।
ଭାଇ ବହୁତ ବଢିଆ ବହୁତ ବଢିଆ ଆପଣ ଆପଣଙ୍କ ପାଇଁ ବେ ବହୁତ ଶସ୍ତା ଦର ନିଲ ନିଲ ସୁଲଭ ଦରରେ ଭଲ ମିଳୁଛି।
ହୁଁ ଏ ଏଠି। ଗାଁର ଆଦିବାସୀ ପରିବାର ମାନେ ଗୋଟେ ଗୋଟେ କରି ଆଣୁଛନ୍ତି ବିକୁଛନ୍ତି ଦଶ ଟଙ୍କା ପନ୍ଦର ଟଙ୍କା। କେଜିରେ ଦେଶୀ ଆମ୍ବ ଆଉ ବଡ଼ ଆମ୍ବ ଗୁଡ଼ାକ ମୁଁ କୋଡିଏ ଟଙ୍କା ପଚିଶ ଟଙ୍କା କେଜି ରେ ମିଳିଯାଉଛି ଯଉଗୁଡାକ ଗଛରେ ପାଚିଥିବ।
ଆଜ୍ଞା ଆଜ୍ଞା। ଆଉ ଆପଣ ଏବେ ପୁରୀ ଜଗନ୍ନାଥ ମନ୍ଦିର ବୁଲିବାକୁ ଯିବେ ନାାଇ ନାଇଁ ରଥଯାତ୍ରା?
ନା ରଥଯାତ୍ରାରେ ତ ଯିବିନି କାରଣ ରଥଯାତ୍ରାରେ ବହୁତ ଭିଡ ବି ରହୁଛି ସେ ସେଠି ଆଉ ହୋଟେଲ ଫୋଟେଲ ହୋଟେଲ ଫୋଟେଲ ମିଳିବା ବଡ କଷ୍ଟ ଆଉ ମୋର ଆ ଶାରୀରିକ ଅ ଅ ଅବସ୍ଥା ଅନୁସାରେ ମୁଁ ଭାବେ ଯେ ଏତେ ପରିଶ୍ରମ କରିକି ଯିବି ସେଠି କିଛି କିନ୍ତୁ ସେ ଭିଡ ଆଉ ଦଳା ଚକଡା ଭିତରେ କିଛି ଅସୁବିଧା ହେଲେ ହେଇ ହବନି ସେଥିପାଇଁ ମୁଁ ରଥଯାତ୍ରା ସମୟରେ ତ ଯିବିନି କିନ୍ତୁ ଅନ୍ୟ ଟାଇମ ରେ ମୁଁ
ଆଜ୍ଞା ସେଟ୍ଟା ବହୁତ ବଢିଆ ବହୁତ ବଢିଆ କାହିଁକି ନା ରଥ ଯାତ୍ରା ସମୟରେ ବହୁତ ଲୋକ ଭିଡରେ ଥାଆନ୍ତି ଯାହାକି ସେମାନେ ମାନେ ଲୋକଙ୍କର ତ ଖାଇବା ପିଇବା ବି ବହୁତ ଅସୁବିଧା ହୋଇଥାଏ। ଲୋକଙ୍କର ଖାଇବା ପାଇଁ ବହୁତ ଅସୁବିଧା ହେଇଥାଏ କାହିଁକି ନା କିନ୍ତୁ ବହୁତ ସେଇ ରଥଯାତ୍ରା ସମୟରେ କିନ୍ତୁ ବହୁତ ମାଗଣାରେ ଖାଇବାକୁ ମିଳିଥାଏ କିନ୍ତୁ ଯଦି ଆପଣ ଠିକ ଜାଗାରେ ଖୋଜିକି ପାଇପାରିଲେ ତ। କିନ୍ତୁ ରଥଯାତ୍ରା ସମୟରେ ନଦୀ ଗୋଳ ମାନେ ଯୋଉ ସମୁଦ୍ର ଗୋଳ ସାହିରେ ଯେତେ ବି ଯୋଉଠି ଖାଇବେ ସମସ୍ତେ ମାଗଣା ହିଁ ଦଉଛନ୍ତି ଭାବନ୍ତୁ ବହୁତ ବଡ ବଡ ପୁଣ୍ୟ କାମ କରୁଛନ୍ତି ସେମାନେ।
ହଁ ନିଶ୍ଚିତ ନିଶ୍ଚିତ ମିଳୁଛି ବିଭିନ୍ନ ଜାଗାରେ ମିଳୁଛି ଯୋଉଠି ସମସ୍ତେ ଲୋକ ଯେହେତୁ ବହୁ ଲୋକ ଜମା ହୁଅନ୍ତି ଦଶ ଲକ୍ଷ ପାଖାପାଖି। ତାଠୁ ଅଧିକ ଲୋକ ଜମା ହେବେ ତ ଲୋକଙ୍କୁ ଖାଇବା। ପିଇବା ପାଣି ପିଇବା ସୁବିଧା ସବୁ ଜିନିଷ ଏତିକି ଭିଡ ଭିତରେ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବା ଯେତିକି ହବ ସେ
କିନ୍ତୁ ଆମେ ଆମେ ଚାହୁଁଛୁ। ଏ ବର୍ଷ ଆର ବର୍ଷ ଭଳିଆ ଆ-ଆଗାମୀ ବର୍ଷ ଯୋଉ ହେଇଥିଲା ପୂର୍ବ ବର୍ଷ। ତ ସେ ବର୍ଷ ଭଳିଆ ଏ ବର୍ଷ କିଛି ନ ହଉ କାହିଁକି ନା ଆପଣ ଦେଖିଥିବେ ଆ-ଆର ବର୍ଷ ଆମର ଯୋଉ। ଶିଳ୍ପପତି ମାନେ ଅଛନ୍ତି ସେମାନେ ଆସିବେ ବୋଲି ଆମର ରଥଯାତ୍ରାକୁ ମାନେ। ତାର ଦିନ ଘୁଞ୍ଚେଇ ଦଉଛନ୍ତି ଭାବନ୍ତୁ।
ହଁ ପରା ଗୋଟେ ଦିନ ଏକ୍ସଟ୍ରା କରିଦେଇଥିଲେ ଗଲାଥର।
ମାନେ ଭଗବାନଙ୍କୁ ବି ଲାଷ୍ଟକୁ ଏମାନେ ଆ ଭଗବାନଙ୍କୁ ବି ଛାଡୁନାହାନ୍ତି କଣ କରିବା।
ହଁ ଏଇଭଳିଆ ମଝିରେ ମଝିରେ ହଉଛି କିଛି ଲୋକ ଦେଖିବା। କଣ କରାଯାଇପାରିବ ଏଥର କଣ ହବ। ସବୁ ସବୁ ଜଗନ୍ନାଥଙ୍କର ଇଚ୍ଛା ଆମେ ସିନା ବେ ଅ ଆମେ। ଆମେ ଯେତେବେଳେ କହୁଛୁ ଜଗନ୍ନାଥ ଯାଉନାହାନ୍ତି ତାମାନେ ସେ ଜଗନ୍ନାଥଙ୍କର ଲୀଳା। ଜଗନ୍ନାଥଙ୍କୁ କେହି ମଣିଷ କିଛି କରିପାରିବେନି ଯାହା କରିବେ ଠାକୁର ନିଜେ କରୁଛନ୍ତି। ତେଣୁ କିଏ କଣ କଲା ସେ କଥା ଚିନ୍ତା କରିବା ଛାଡି ଆମେ ଏଇଟା ଭାବିବା କଥା କି ଜଗନ୍ନାଥ। ଚାହୁଁଥିଲେ ସେଇୟା ହେବା ପାଇଁ ସେଥିପାଇଁ ସେଇଆ ହେଇଥିବ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ସେଇ କାଳିଆ ଠାକୁର ତ ସବୁ ଯାହା ଚାହେଁ ସେୟା ହିଁ ହୁଏ ଆଉ।
ହଁ କିନ୍ତୁ ବିଭିନ୍ନ ଘଟଣାକୁ କେନ୍ଦ୍ର କରିକି ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର। ଆ ରାଜନୀତି ଏବଂ ବିଭିନ୍ନ ଆଲୋଚନା କରନ୍ତି ମୋତେ କିନ୍ତୁ ଲାଗେ କି ଠାକୁର ଜଗନ୍ନାଥ ଯଦି ଯାଇନାହାନ୍ତି ତାହେଲେ ଠାକୁରଙ୍କର ଇ ଚ୍ଛା ସେଥିପାଇଁ ସେ ଯାଇ ନାହାନ୍ତି।
ଆଜ୍ଞା ଆଜ୍ଞା।
ବହୁତ ବଢିଆ ହେଲା ଭଲ ଲାଗିଲା ଆପଣ ସାଙ୍ଗରେ କ
ଲାଗିଲା ଆଜ୍ଞା ଆପଣଙ୍କ ସହିତ କଥା ବହୁତ ମତେ ଆଜ୍ଞା ଆଜ୍ଞା। ଆପଣ ବହୁତ କଥା ମତେ ବହୁତ ଖୁସ ଲାଗିଲା ଆପଣ ଙ୍କ ସାଥିରେ କଥା ହେଇକି କାହିଁକି ନା ମୁଁ କିଛି ଆପଣ ଶିକ୍ଷା ପାଇଲି ଆପଣଙ୍କଠୁ। ଆମେ ତ ସବୁ କିଛି ଜାଣିିନଥିବା ଆପଣର କିଛି ବେ ବହୁତ ଆପଣ ବଡ ହେଇଥିବାର ଆପଣଙ୍କ ଠୁ ଆମେ କିଛି ଶୀ କ୍ଷା ପାଇଲେ କି ଜାଗା ବିଷୟରେ କି। କି ଜିନିଷ ଉପରେ କିି ଆପଣ ଯୋଉ ଏଇ ଗମ ସରକାରୀ ଉପରେ କହିଲେ ସବୁ କିଛି ଭଲ ଲାଗିଲା ଆପଣଙ୍କ କଥା ଶୁଣିକି। ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆଜ୍ଞା ଆଜ୍ଞା।